ତତେ କହିଲି ଲେଖିଆକୁ, ତୁ ଲେଖିଯିବୁ ଗୋଲ ମୁହଁ, ବୁଲେଇକି। ସ ସ୍
ହ୍ୟାଲୋ, ମ୍ୟାଡ଼ାମ୍ ନମସ୍କାର!
ହୁଁ, ନମସ୍କାର।
ଆଉ? କଣ ଥଣ୍ଡା ହେଇଯାଇଛି? ଆଜ୍ଞା।
ଆଉ, କାମ ସଇଲାଣି, କାମ ସଇଲାଣି?
ନାଇଁ, କାମ କିଛି ଆରମ୍ଭ ଆକ୍ଚୁଆଲି ହେଇନି। ମୁଁ ଦୋକାନ ର ଦୋ ଦୋକାନ ବନ୍ଦ କରିକି ଯିବି। ତା'ପରେ କାମ କରିବି ଆଜ୍ଞା।
ଓ ହୋ।
ଦୋକାନରେ ଏବେ ଅଛି ଆଉ।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
ଆଉ-ଉଁ ଦୋକାନ କେତେଟାରୁ ଖୋଲା ହଉଛି?
ଦୋକାନ ଖୋଲା ହଉଛି, ସଖାଳ ଖୋଲା ହଉଛି। ନଅଟାରେ ବନ୍ଦ ହଉଛି ସାଢ଼େଗୋଟେ, ଆଉ ପୁଣି ବା ସାଢ଼େ ପାଞ୍ଚଟା, ପାଞ୍ଚ ସାଢ଼େ ପାଞ୍ଚଟା, ସାଢ଼େ ପାଞ୍ଚଟାରୁ ଏବେ ଆଉ ସାଢ଼େ ନଅଟା ଆଉ।
ଆଛା ଆଛା।
ଆଜ୍ଞା।
ସକାଳୁ ଖୋଲା ହଉଚି, ନାଇଁ?
ଆଜ୍ଞା ଆଜ୍ଞା, ସକାଳୁ ନଅଟାରୁ ର ସାଢ଼େ ଗୋଟେ ପର୍ଯ୍ୟନ୍ତ।
ଆଉ ଜଲଦି ଖୋଲି ହଉନି, କାମ ଟିକେ ରହିଯାଉଚି ତ। ଆଉ ଜଲଦି ଖୋଲି ହଉନି, ଆଜ୍ଞା।
ଦେହ ଟା ଖରାପ, ସିଜନି ଚେଞ୍ଜ ହେଲା ନା। କାଲିଠୁ ଠାକୁରଙ୍କ ଦେହ ଖରାପ ହବ, ଆମ କଣ?
ଆଜି ଆଜିଠୁ ଖରାପ ହବ, ଆଜି ହିଁ ଠାକୁର ଯିବେ ଅଣସର ଘରକୁ।
ହୁଁ ହୁଁ।
ହଁ ଏଇଟା ହବ, ତାପରେ ମାଛି ଫାଛି ଗୁଡାକ ବି ବେଶୀ ରହି ହେବେ। ସେଠା ବହୁତ, ମାନେ ଆମ୍ବ ଖାଅ କି ନ ଖାଅ, ମାନେ ସିଜିନି ଜିନିଷ। ସେ ବି ସରି ଆସି ଆସିଲାଣି, ଏଇନା ମାଛି ଫାଛି ଗୁଡାକ ହେବେ, ଦେହ ଖରାପ ହବ, ଯେତେ ସଫାସତୁରା ଘର ଦ୍ୱାର ରଖି ରଖିଲେ ବି ଦେହ ଖରାପ ହବ, ଯେମିତି ହେଲେ। ସଫା ସୁତୁରା, ଫିନାଇଲ ଫିନାଇଲ ପକେଇ, ବ୍ଲିଚିଙ୍ଗ ଫ୍ଲିଚଙ୍ଗ, ଚାରିପଟ ଯାକ ଘର ଚାରିପଟ ତ, ଏମିତି ରଖି କରିବାକୁ ପଡିବ ଆଉ। ତାପରେ ପାଗଟା ବି ଆମର ଏତେ ସୁନ୍ଦର କି, ପାଓ ଚେଞ୍ଜ କରିଦେଲା, କାଲି କେତେ ଜୋରେ ଖରା ହଉଥିଲା, ଗରମ ହଉଥ ଥିଲା, ଆଜି ଦେକୁନୁ କେତେ ସୁନ୍ଦର ପାଗ ଦେଇଦେଲା, ଆଜ୍ଞା।
ହଁ।
ମ୍ୟାଡାମ ଆପଣ ଚାନ୍ଦୁଆ ଶିଖିବେ ବୋଲି ମୁଁ ଶୁଣୁଥିଲି, ଚାନ୍ଦିଆ ଶୁଖ ଶିଖୁ ଚାନ୍ଦିଆ ଶିଖ ଶିଖିଥିଲେ ବୋଲି, କେମିତି କଣ ଆଜ୍ଞା, କେମିତି କଣ ଶିଖିଥିଲେ? ଆଉ କଣ ତାର ମାନେ ପଇସା ଦେଇକି ଶିଖିଥିଲେ ନା, ମାଗଣା ଶିଖି
ନାଇଁ ନାଇଁ ନାଁ, ମାଗଣା ଶିକି ଥିଲି, ମାଗେଣା ଶିକିଥିଲି।
ମ୍ୟାଡମ୍ କିଏସେ ଆସୁଥିଲେ ଶିଖେଇବାକୁ, ନା ଆପଣ ଯାଉଥିଲେ କାହା ପାଖକୁ?
ହୁଁ, ନା ମ୍ୟାଡମ ଜଣେ ଆସୁଥିଲେ ଆମର ପଞ୍ଚାୟତ ଅଫିସ୍ ପାଖକୁ ଆସୁଥିଲେ। ହଁ, ସେଇଠି ଶିଖୁଥିଲି ଆଉ।
ଓହୋ, ଆଉ ଘର ପାଇଁ କିଛି ବନେଇନାହାନ୍ତି?
ନା।
ନିଜ ପାଇଁ, ଘର ପାଇଁ, କିଛି ବନେଇନାହାନ୍ତି?
ନା ବନେଇନୁ, ଯେତେଳେ ଯିବୁ ତମଠୁ କିଣିକି ଆଣିବୁ ଆଉ।
ଆଛା, ହୁଁ ହୁଁ ହୁଁ ହୁଁ ହଁ, ନାଇଁ ନାଇଁ, ମୁଁ ଚାନ୍ଦୁଆ ମୋର ଘର ପାଇଁ ବନେଇଚି। ମନେଇବୁ, ଶିଖିବା ଭିତରେ ମୋର ଘର ପାଇଁ ବନେଇ ଦେଇଚି, ଘରେ ବନେଇକି ଲଗେଇ ଦେଇଚି ଆଉ ଠାକୁରଙ୍କୁ କେତେଟା ଦିଆହେଇଚି। ଆମର, ଆଉ ମୁତ ମୁଁ ଟିକେ ହନୁମାନଙ୍କ ଇଏ ତ, ତାଙ୍କ ଯାହା ମୋର ଟିକେ ପ୍ରୋବ୍ଲେମ ହେଲେ, ମୁଁ ହନୁମାନଙ୍କୁ ଯାଚି ଦିଏ, ତ ହନୁମାନଙ୍କୁ ବି କେତ ଟା ଦିଆହଇଚି, ଶନି ମନ୍ଦିରରେ ଦିଆ ହେଇଚି, ଆଉ
ମୁଁ ସବୁ ଶିଖିଛି, ଆପଣ କହିବେ ମୁଁ, ମୁଁ ଆକଚୁଆଲି କତା କାମ ବି ଶିଖିଛି। କତାରେ ବି ଯୋଉ ଦଉଡି ବନେଇବା ପାପଛ ବନେଇବା କତାରେ ଡଲ ବନେଇବା ମୁଁ ସ ସେଗୁଡା କ ବି ସି
ଆଚ୍ଛା ଆଛା ଭଲ ଭଲ ଶିଖିଛନ୍ତି ଯା ହଉ ଭଲ।
ଆଜ୍ଞା ସବୁ ଶିଖିଛି ଶିଖେଇ ବି ପାରିବି। ବଟ୍ ମତେ ସମୟ ନାହିଁ ପିଲାଙ୍କ କାମ ଘର କାମ ସିଆଡେ ଏପଟେ। ମତେ ସମୟ ନାହିଁ ନହେଲେ ବହୁତ ଜିନିଷ ପିଲେ ମତେ ଇଚ୍ଛା ହୁଏ ବେଳେ ବେଳେ ଭାବିଲେ। ଯେ ମୁଁ ହେଲେ ପାଞ୍ଚଟା ପିଲାଙ୍କୁ ମୁଁ ଯୋଉ ଜିନିଷ ଟା ଶିଖିଛି ମୁଁ ପାଞ୍ଚଟା ପିଲାଙ୍କୁ ଶିଖେଇ ପାରନ୍ତି। କିନ୍ତୁ ମତେ ସମୟ ହଉନି କି ମୁଁ କା ମାନେ ପାଞ୍ଚଟା ପିଲା ଏକାଠି ହେଇ ପାରୁନାହାନ୍ତି। ଆଜ୍ଞା।
ଶିକ୍ଷା ଟା ବାଣ୍ଟିଲେ ବଢେ।
ବାଣ୍ଟେ ହଁ। ମତେ କିନ୍ତୁ ସମୟ ହଉନି ମୋ ପିଲାମାନଙ୍କର ଏଇ ପିଲା ମାନଙ୍କର ଦେଖିବା ପାଠ ଫାଠ ସରିଯାଉ ଜବ୍ ଫବ୍ ହେଇଯାଉ। ଏକା ଯେତେବେଳେ ବସିବି ଦେଖିବା କଣ କରିବି ଆଉ ସେଇ ସମୟରେ ଚିନ୍ତା କ କରିବି କଁ ଟିକେ କରିବା ପାଇଁ ଆଉ ଆଉ କଣ କରିବା। ଏମତି ଏମିତି କଥା ଆଉ ଚାଲିଛି ଆଉ। ଆଉ ଆପଣଙ୍କ ବି ସେଇ ଅବସ୍ଥା ପିଲାମାନଙ୍କ ଭିତରେ ରହି ଯାଇଛନ୍ତି।
ହଁ। ଆଉ କଁ କରିବା।
କଁ କରିବା ଆଉ ଆଜ୍ଞା ତାପରେ ହାଉସ ୱାଇଫ ଆମର ସେଇ ଅବସ୍ ଆଗ ତ ଫ୍ୟାମିଲି ତାପରେ ତମେ ଆଉ କଣ କରୁଛ ଯଦି ଟାଇମ ମିଳିଲା ତାହେଲେ ଆଉ। କଣ ଟିକେ କର ଯଦି ଟାଇମ ନ ମିଳିଲା ତାହେଲେ ନହିଁ। ହୁଁ ଟେଡି ଶିଖିଲେନି ଟେଡି ଟା। ତ ବହୁତ ଭଲ ଜିନିଷ କିଛି ତା ଦେହରେ ଖରାପ ନୁହଁ।
ହୁଁ ନାଇ ଟେଡ଼ି ସି ଖା ହେଇନି ନା କିନ୍ତ୍ କାହା ପାଖୁ ଶିଖିବା।
ଅ ନାଇଁ ନାଇଁ ଟେଡି ଟା ଏ ଏ ଆମର। ଉଁ ଅଛି ତାର ଗୁଗଲ ରେ ମାରିକି ବାହାର କଲେ ବି ଚଳିବ ମୁଁ ବା ସିଲେଇ ଯୋଉଠି ସି ଖା ହୁଏ ସେଇଠି ସାଧାରଣତଃ ଟେଡି ସି ଖା ହୁଏ ମାନେ ଯୋଉ ମାନେ ସବୁ ସିଲେଇ ଶିଖେଇ ବାକୁ ମ୍ୟାଡାମ ଆ ଆସନ୍ତି ସେଇଠି ଟେଡି ବାଲା ଟେଡି ବି ଶିଖେଇବାକୁ ମ୍ୟାଡାମ ଆସନ୍ତି।
ଯଦି ପାଖ ହେଇଥାନ୍ତା ତ ମୁଁ ତମ ପାଖେ ଯାଇ ଟିକି ଶିଖି ଯାଇଥାନ୍ତି।
ଆଛା ହେଁ ହେଁ ହେଁ ହେଁ ହଁ ଆକ୍ଚୁଆଲି ଭଲ ଲାଗେ। ମାନେ ଜଣକୁ ଦି ଜଣ ହେଲେ ଇଚ୍ଛା ହୁଏ କାମ ଟା କରିବାକୁ ଇଏ କରିବାକୁ ନହେଲେ। ଡିପ୍ରେସ୍ ଲାଗେ ହଁ ମ କରିବା ତ ଆଉ ଏମତି।
ହଁ।
ହଁ।
ହଁ
ଆଉ କଣ ଖବର କୁହନ୍ତୁ।
ଆଉ କଁ ଖବର ଆଉ ଦୁଃଖ ସୁଖ ଲାଗିଛି ଆଉ କଣ କରିବା।
ହୁଁ ଆଉ ପୁ ପ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲେଣି ନା ନାଇଁ।
ନାଇଁ ବା ଆମ ଶାଶୁ ଏକ୍ସପାଡ୍ କରିଯାଇଛନ୍ତି ଯାଇନୁ।
ଓହୋ ଆଛ ଆଛା।
ଏଇ ମାସେ ହବ କରିଗଲେ ନା ଏ ଛୁଆ ଖାଲି କହୁଛନ୍ତି ମାମା ଚାଲ ଆମେ ଯିବା ର ହିବା ଦର୍ଶନ କରିକି ଆସିବା।
ହଁ ସେ ନାଇଁ ଏବେ ତ ହବନି ଆଉ ଯାଆନ୍ତିନି ଆଉ। ୱାନ ଇୟର ଏଇନା ଆଉ ବସ ପର୍ଯ୍ୟନ୍ତ ବର୍ଷିକା ଗଲା ପର୍ଯ୍ୟନ୍ତ ହଁ।
ନା ଆମର ମୁଁ ଇଏ ଦିନ ଯାଇ ପାରିଲିନି ସବୁ ବର୍ଷ ଆକ୍ଚୁଲି ବାହା ଯାଇଚେ ପଳାଏ ଯାଇକି ଯେମିତି ହେଲେ ସ୍ନାନ ପୂର୍ଣ୍ଣିମରେ ଦର୍ଶନ କରିକି ପଳେଇ ଆସେ। ଯେ ଆଉ ଏବର୍ଷ ଯାଇ ହେଲାନି ଟିକେ ଘର କାମ ରହିଗଲା ଆଉ ଯାଇ ହେଲାନି ମୁଁ କିନ୍ତୁ ଭାବିଚି ଇଏରେ ପଳେଇବି ର ରଥଯାତ୍ରାରେ ପଳେଇବି।
ହଁ ହଁ।
ଠାକୁର ଯେତେବେଳେ ଗୁଣ୍ଡିଚା ଘରେ ରହିବେ ସେତିକଳେ ଯାଇକି ଟିକେ ଦେଖା କରଉ କ ହଁ। ବାପାବି ସେ ଵ ସେତେବେଳେବି ଝିଅ ବେଳେବି ସେଇଆ ଥିଲା ବାପା ନେଇକି ଯାଆନ୍ତି ସେଇ ସମୟରେ ହଜବେଣ୍ଡବି ସେଇ ସମୟରେହି ନେଇି ଯାଆନ୍ତି ଗୋଟେ ଥର ହଜବେଣ୍ଡ ନେଇକି ଯାଇଥିଲେ ଇଭିନିଂ ରେ। ଇଭିନିଂ ବହୁତ୍ ଗହଳି ହେଇଯାଉଚି ଆଳତି ସମୟଟା। ଏ ପ୍ରବଳ ଗହଳି ଆଉ ମାନେ ଖାଲି ଜଗନ୍ନାଥଙ୍କ ମୁହଁଟା ଦେଖିକି କି ଆସିଥିଲୁ ଆଉ ଯାଇନୁ। ଓହୋ ମୁଁ ସ୍ନାନ ପୂଣ୍ଣିମାରେ ପଳାଏ ସ୍ନାନ ପୂଣ୍ଣିମାରେ ତମେ ବଡ଼ଦାଣ୍ଡରେ ଯୋଉ ଜାଗାରେ ଛିଡ଼ା ହୁଅ ତମେ ଠାକୁରଙ୍କୁ ଦେଖିବ। ତାଙ୍କ ପାଖକୁ ଯିବା କଣ ଦରକାର୍। ସ୍ନାନ ପୂର୍ଣ୍ଣିମାରେ ସେଥିପାଇକା ଯିବା କଥା ଦେଖି ଖିବା ପାଇଁ ତାପରେ ଆମେତ ଓଡିଆ ଘରର ଇଏ ଆମର ଜଗନ୍ନାଥ ହଉଛନ୍ତି ଇଷ୍ଟ ଦେବ ଆଉ।
ହଁ।
ହୁଁ।
ହୁଁ।
ତାଙ୍କୁ ଶୋଧିବୁ ତାଙ୍କୁ ଗାଳିଦବୁ ପୁଣି ତାଙ୍କୁ ଯେତେବେଳେ ଦରକାର ପଡ଼ିବ ତାଙ୍କରି ଶରଣ ପଶିବୁ।
ହୁଁ ହୁଁ।
ହଁ କଣ କରିବା ସେତ ଆମର ସବୁ ଆଉ।
ହଁ।
ହୁଁ। ସେ ଯଦି ଚାହିଁବେ ଭଲରେ ରଖିବେ ହଁ। ପରିବାରରେ ଶାଶୁ ଅଛନ୍ତି ଦେଢଶୁର ଜା ଆଉ ସେ ଅଛନ୍ତି ପିଲା ତାଙ୍କର ଦିଟା ପିଲା ମୁଁ ଆଉ ହଜବେଣ୍ଡ ମୁଁ ମୋର ଦିଟା ପିଲା। ଏଇ ଆମେ ଅଲଗା ହେଇଗଲୁଣି ଏକାଠି ରହୁଥିଲୁ ବାହାଘର ସମୟରେ ଏକାଠି ରହୁଥିଲୁ। ତାପରେ ଅଲଗା ହେଇସାରିଲୁଣି ଭାଇ ଅପା ସେପଟେ ରହୁଚନ୍ତି। ଆମେ ଏପଟେ ରହୁଛୁ ଶାଶୁ ତାଙ୍କର ଏକଲା ଗାଁରେ ଅଛନ୍ତି। ଆସୁନାହାନ୍ତି ଯେତେ ଡାକି ଡାକିକା ତାଙ୍କୁ ଯେତେ କହିଲିବି ଆସିବା ପାଇଁ ଆସିଲେନି।
ଯେମିତି ହେଲେ ଡାକିକି ଆଣିକି ମା ବାପା ପାଖରେ ରଖନ୍ତୁ।
ହଁ ପରା ସେ ଆସୁନାହାନ୍ତି ପରା
ଯେମିତି ତାଙ୍କ ମନ ଯେମିତି କିଣିବା କଥା କିଣି ପାରନ୍ତୁ। ସେ ଯେତେ ତମକୁ ପଛେ ରାଗନ୍ତୁ କିନ୍ତୁ ତମେ ତାଙ୍କ ମନକୁ ସବୁବେଳେ କିଣ। ଆଜି ସିଏ ଅଛନ୍ତି କାଲି ଗଲା ପରେ ତାଙ୍କ କଥା ସବୁ ଜାଣିପାରିବ।
ହଁ ପରା କଣ କରିବୁ ସେ ବିଲିକୁଲ୍ ରାଜି ହଉନାହାନ୍ତି ଆମେ ଆଣିକି ମୁଁ ଗୋଟେ ବର୍ଷ ଥରକ ତାଙ୍କ ଦେହ ଖରାପ ହେଇଥିଲା ତାଙ୍କୁ ଆଣିଦେଇଥିଲି ଛଅ ମାସ ରଖିଦେଲି ଜବରଦସ୍ତି ରଖିଦେଲି। ସେ ଏକୁଟିଆ ଯାଇପାରିବେନି ତ ରହିଗଲେ ଗୋଟେ ଥର ତାଙ୍କ ଭଉ ଝିଅ ଆସିଥିଲେ ବ ବ ବୁଲିବାକୁ ମା କୁ ଦେଖିନଥିଲେ ଛଅ ମାସ ହେଲାଣି ଦେଖିବାକୁ ଆସି ଥିଲେ ମାଙ୍କ ସାଙ୍ଗେ ଏକା ଯିବି ଗ ଲୁଗା ପଟା ଛାଡିକି ସବୁ ଛାଡିକି କହିଲେ ମୋର ସବୁ ଅଛି। କି ମୁଁ ପଳେଇମି ଏକା ଯିଦି କ ଏ ମୁଁ ଆସିକି ଆଗରେ ଅ ଆଗରେ ଆଗରେ ଆସିକି ଅଟରେ ବସ
ସେ ବା ମା ଜନ୍ମଦାତ୍ରୀ ଆମର ଆମେ ବି ମା ହେଇଚି।
ହଁ ନିହାତି ନିହାତି ଆମକୁ ଆମେ ଯେମିତି ବିହେଭ କରିବା ତା କ ଭଗବାନ ଆମକୁ ସେତିକି ହଁ ହଁ ନିହାତି। ସେଟା ବୁଝିଲିଣି ଯେ କନ୍ତୁ ସିଏ ତ ବୁଝୁନାହାନ୍ତି ଆଉ। ସିଏ କହିବା କଥା ଯେ ତମ ମାନେ ଏଠିକି ପଳେଇ ଆସ।
ଯେଦି ଭୁଲ ଭାଲ କଥା ହବ ମା ମୋର ଭୁଲ ହେଇଛି ଛାଡ ମୁଁ କଥା କଣ ଧରିଚ ଏମିତି କହି କାଇ
ସେ ନାଇଁ ସେଥିପାଇଁ ସେ ଆସୁନାହାନ୍ତି ନୁହ ସିଏ କହିବା କଥା ଯେ ମୁଁ ଏଠୁ ପଳେଇଲେ ଜାଗା ସବୁ ଆକ୍ଚୁଆଲି ଗା ଆମର କଣ ଟିକେ ବଡ ଜାଗା ସେଠି ଜାଗା ବାଡିଗୁଡା କ ବହୁତ ଅଛି।
ତ ସେମାନେ ସବୁ ଯୋଉ ପାଖାପାଖି ସବୁ ଅଛନ୍ତି ଦେଢଶୁର ଯା ହେରିକା ସବୁ ଅଛନ୍ତି ସେମାନଙ୍କ ଯେ ତାଙ୍କ ଖୁଣ୍ଟି ଘୁଞ୍ଚେଇ ଘୁଞ୍ଚେଇ ଘୁଞ୍ଚେଇ ଘୁଞ୍ଚେଇ ଆଣୁଛନ୍ତି ଭିତରକୁ ହେଲା। ମୁଁ ତାଙ୍କୁ ସେଇ କଥା ମାଆଙ୍କୁ କହିଲି ମୁଁ କହିଲି ମା ଦେଖ ସେ ଜିନିଷ ଗୋଟେ ଆମେ ଯେତେବେଳେ ଅମିନ ନେଇକି ଯିବା ମାପିବା ଯୋଉ ଆମ ଜଗା ଯେତିକି ଥିବ ଆମର ହିଁ ରହିବ ସିଏ ଆ ଯେତେ ବି ଭିତରକୁ ମଡେଇକି ୟୁଜ କଲେ ବି ବ୍ୟବହାର କରନ୍ତୁ ଜାଗାକୁ କଣ ଅସୁବିଧା ହେଲା। ସିଏ ସେଇଥିପାଇଁକା ସବୁ ଦିନ ବଡ ଯାଆଙ୍କର ସଭା ବଡ ଯା ମୋର ହେଲା। ସିଏ ବି ବୁଝୁନାହାନ୍ତି ଗୋଟେ ବୁଢୀ ଲୋକ ସିଏ ତମର କଣ ଦର କାର ତାଙ୍କ ସହିତ ଇଏ କରିବା କଥା ତମର ଯଦି ଜାଗା ଦରକାର କୋଉ ପଟରୁ ତମେ ଆମକୁ କୁହ ଆମେ ତମକୁ ଦେଇଦବୁ ତମେ ତମର ୟୁଜ କରିବ। ଏଇ ଏମିତି ହେଇକି ସେ ଟୋଟାଲରେ ସେଇଥିପାଇଁ କା ହିଁ ଆସୁନାହାନ୍ତି। ନହେଲେ ଆଉ କିଛି କଥା ନାହିଁ ଝଗଡା ଝାଣ୍ଟି ଆମର କିଛି ନାହିଁ। ମତେ ମୁଁ ଆକ୍ଚୁଆଲି ଝଗଡା କରେନେଇ ସିଏ ଶାଶୁ କହିବେ ମୁଁ ସବୁ ତକ ଶୁଣିଦେବି ବାସ୍ ମୁଁ ମୋର ପଳେଇବି ସେ ଏରିଆ ଛାଡିକି ପଳେଇବି। ତାପରେ ଆସିଲା ବେଳକୁ ସେ ନିଜେ ଭୁଲି ଯାନ୍ତି।
ହୁଁ।
ଅ ସେ ରାଗିକି ରହିପାରନ୍ତିନି ସେ ଆକ୍ଚୁଆଲି ରାଗିବେ କହିଦେବି ତାଙ୍କ ମନ ବୁଝିଯିବ ଗଲା ପନ୍ଦର ମିନିଟ୍ ପରେ ପୁଣି କହିବେ ଜୁଲି ଆସେ ମତେ ଚା ଦେ। ସେ ରାଗନ୍ତିନି ଏ ଏମିତି କଥା ବହୁତ ଭଲ ସିଏ। କିନ୍ତୁ ଏଇଆା ହିଁ ପ୍ରୋବ୍ଲେମ ସେଠି ସେ ଜାଗା ବାଡି ଯୋଗୁ ଆସୁନାହାନ୍ତି। କହିଲେ ତମେ ମାନେ ଆସିଲା ବେଳକୁ ଭୂତ କୋଠି ଘର ଦ୍ଵାର ହେଇଯିବ ମୋର ଇଏ ହବ
ସିଏ ବି ଯାହା ଭାବୁଛନ୍ତି ଆଉ ଘର କଛନ୍ତି କେତେ କଷ୍ଟରେ ନା।
ହଁ ନା ଘର ମୋ ହଜବେଣ୍ଡ କରଚନ୍ତି ସେଟା କଥା ନୁହଁ କିନ୍ତୁ ସିଏ କହିବା କଥା ଯେ ମୋର ଭୂତ କାହିଁ ଖାଇବ ମୁଁ କାହିଁ ନ ରହିବି ଏଇଆ ଆଉ ତାଙ୍କ ମ ମନ ଟା ସେଇଠି ଅଛି ସେ ନହେଲେ ଆଉ କିଛି କଥା ନାହିଁ। କହିଲେ ମୋ ଭିଟା ମାଟି ମୁଁ ଏଇଠି ମରିବି ମୁଁ ସେଠିକି ଯିବିନି। ଏମତି ହେଇକି ହେତୁ ଆକ୍ଚୁଆଲି ଗୋଡା ହାତ ଚାଲିଛି ତ ସେଥିପାଇଁକା ଆମେ ଆଉ ଏତେ ଫୋର୍ସ କରୁନୁ ଦେହ ଖରାପ ହେଲେ ଆଣିବୁନି ନା ଆଉ କଣ ଛାଡିଦବୁ ନା କଣ।
ହଁ
କଥା ହଁ ସେମିତି କେମିତି ଛାଡି ହବ ମାଟେ ହଉ ଆମ ମାଟେ ହେଇଥାନ୍ତା ମୁଁ ସେମିତି ଛାଡି ଦେଇଥାନ୍ତି ଆଉ ସେମିତି କଥା ଛାଡିବନି
ସେ ଦେଖନ୍ତୁ ଖରାପ ଆମକୁ ନିଜ ମା ଭଳିଆ ଦେଖିବାକୁ ପଡ଼ିବ
ହଁ ହଁ ଆଜ୍ଞା ମ୍ୟାଡ଼ାମ ମ୍ୟାଡ଼ାମ ମୁଁ ରହୁଛି ଟିକେ କାମ ଅଛି ଆଜ୍ଞା ଆଜ୍ଞା